ୱ। ହଁ ଭାଇ କୁହ କଣ ଆଜି ଫୋନ କରିଦେଲ ଏତେ ଦିନ ପରେ।
ଆରେ ଆଶିଷ ଭାଇ ତୁମର ମନ ଅଛି ନା ନାଇଁ ଆଗକୁ କଣ ଆସୁ ତ ଜାଣିଚ
ହଁ ଏଇ କଥା କଣ ମୁଁ ଭୁଲି ପାରିବି ଆଗକୁ ତ ସବୁ ଦିନ ସବୁ ବର୍ଷ ଭଳି ଦୀପାବଳି ତ ଆସୁଛି। ଆମର ପୁରାପୁରୀ ମାନେ ଅଛି।
ଆରେ ଯଦି ମନ ଅଛି ତୁମେ ଏଥର ଯାଇଁ କଣ ଗାଁକୁ ଆସନ ତମେ ଆସିଲେ ଆମେ ସବୁ କାଲି ପୂଜା ଟା କରିବା ବୋଲି ବୋଲି ଆଉ ତୁମେ ଯଦି ଏମିତି ବିଳମ୍ବରେ ଆସିବ ତାହେଲେ ସବୁ ବ୍ୟବସ୍ଥାପକ ଟା କିଏ କରିବ? ଆସିଲେ ଆମେ ସବୁ ପୂଜାପଣା ନାହିଁ।
ହଁ ମୁଁ ଏଇ ଯୋଉ ଆଗ ସୋମବାର ଆସୁଚି ସେଇଦିନ ବାହାରୁଛି।
ହଁ ତମେ ସୋମବାର ଦିନ ଯଦି ବାହା ତାହେଲେ ତମେ ପହଞ୍ଚେ ମଙ୍ଗଳବାର ଖଣ୍ଡେ ହେଇଯିବ। ତାହେଲେ ଆମେ ତମ ପାଇଁ ଦୁଇରୁ ତିନୋଟି କାମ ଖଣ୍ଡେ ବୁଝି ଦେଇ ତମେ ଆସିଲେ ସେଇ କାମ ଗୁଡିକ ତମକୁ ହିଁ କରିବାକୁ ପଡିବ।
ହଁ କିଛି ଅସୁବିଧା ନାହିଁ ମୋ ମୁଁ ମୋ କାମ ମୁଁ ସାରିଦେବି ହେଲେ ଆମର ଆଉ ବାକି ସବୁ ପିଲା ଆସିଲେଣି। ନ ନାହିଁ ଗାଁକୁ।
ହଁ ସିଦ୍ଧାର୍ଥ ଆଉ ରବି ତ ପଳେଇ ଆସିଲେ, କିନ୍ତୁ ସୌମ୍ୟ କଣ କହୁଥିଲା ସିଏ ଆଉ ତିନି ଦିନ ପର ଆସିବ ଯେହେତୁ ତାଙ୍କର ମାଙ୍କର ଦେହ ଟିକେ ଅସୁସ୍ଥ ଅଛି ତ ସିଏ ସେଥିପାଇଁ ଟିକେ ସେଇ ମେଡିକାଲ କାର୍ଯ୍ୟରେ ବ୍ୟସ୍ତ ଅଛି, ତ ସିଏ ସେଇଠିୁ ଫେରିଲାରୁ ଟିକେ ବିଳମ୍ବ ହବ। ତା ପୂର୍ବରୁ ଆମେ ଯେତିକି ଯୋଉ ସାଙ୍ଗସାଥି ଅଛନ୍ତି ଆମେ ଚେଷ୍ଟା କରିବା ଗାଁରେ କେମିତି ଭଲରେ କଳୀପୂଜାଟି ଏଥର ହେଇଯାଇ। ନା କଣ କହୁଛ।
ଆଉ ଜିତୁ ଅରବିନ୍ଦ ଶୁଭମ ଏମାନେ ଅଛନ୍ତି ସବୁ।
ହଁ ଜିତୁ ଅରବିନ୍ଦ ଶୁଭମ ତ ସେମାନେ ଗାଁରେ ହିଁ ଅଛ ଅଛନ୍ତି ସେମାନେ ଆଉ କୁଆଡେ ଯିବେ।
ହଁ ତାହେଲେ ତ ସମସ୍ତେ ତ ଅଛନ୍ତି ଖାଲି ଆଉ ମୁଁ ଆଉ ସିଦ୍ଧାର୍ଥ ଆମେ ଦୁଇଜଣ ମିଶିକି। ଯୋଉ ସୋମବାର ଦିନ। ଯଥାଶୀଘ୍ର କେମିତି ଆମେ କାମ ଟା ଆରମ୍ଭ କରିବା ନା କଣ ନହେଲେ ଗତ ଥର ଭଳିଆ ଆମକୁ ବୋହୁତ ହଇରାଣ ହେବାକୁ ପଡିବ ଯଦି ଡେରି ହେଲା ଏଇଥର।
ନାଇଁ ନାଇଁ ଏଥର ଆମେ ସବୁ କାମ ଠିକ ଭାବରେ କରିଦବା ଯେମିତି ଏଥର ଟିକିଏ ହେଲେ ଅସୁବିଧା ନହଉ। ଆରେ ତୁମର ସେଇ ଯୋଉ ସୌମ୍ୟ ମଉଷା ଚିହ୍ନା ଥିଲେ ବୋଲି କହିଥିଲ। ତାଙ୍କେ ଏବେ ମଧ୍ୟ ପୂଜା ପାଠ କରନ୍ତି ନା ନାଇଁ?
ହଁ ସୌମ୍ୟ ମଉସା ଏବେ ବି କରୁଛନ୍ତି। ଯେ ସେ ଯେହେତୁ ଏବେ ବହୁତ ବୁଢା ହେଇଗଲେଣି। ତାଙ୍କର ମାନେ ଆଉ ପାଟି ଫାଟି ଠିକ ସେ ଲାଗୁଛି ମାନେ ଆଉ ଏତେ ମନ୍ତ୍ର ବି ଭଲସେ ପଢି ପାରୁନାହାନ୍ତି କିନ୍ତୁ ତାଙ୍କର ଯୋଉ ପୁଅ ତାଙ୍କୁ ଏବେ ଭଲ କରୁ ଯଦି ତାଙ୍କ ପୁଅକୁ ବି କହିଦେବା କିଛି ଅସୁବିଧା ନାହିଁ।
ହଁ ମୁଁ ସେଇ ପୁଅ କଥା ହିଁ ତୁମକୁ ଏବେ ପଚାରିଥାନ୍ତି କାରଣ ମୁଁଁ ଶୁଣୁଥିଲି ସେଇ ପୁଅ ଏବେ କଣ ସେଇ ପାଖ ଆମର କାଳି ମନ୍ଦିରରେ ପୂଜା ଫୁଜା କରୁଛି ତ ଆମେ ଯଦି ତାକୁ କହିବା। ତାହେଲେ ସିଏ ଆମ ପୂଜାଟା ଭଲରେ କରିବ କିଛି ନହେଲେ ସୌମ୍ୟ ମଉସା ଯଦି ଆସିକି ବସିବେ ମଧ୍ୟ ତାହେଲେ ଆମର କାମ ମଧ୍ୟ ସବୁ ଠିକ୍ ଠାକ ରେ ହବ ନା କଣ କହୁଛ।
ହଁ ତାଙ୍କ ପୁଅ ଏବେ ବହୁତ ଭଲ କରୁଛି ତାଙ୍କ ପୁଅ ଗତ ଥର ଆମର ମିନିମମ୍ ପଚାଶ ଷାଠିଏଟା କାଳୀପୂଜା କରିଥିଲା ଏଇଥର ବି କରିବ କିଛି ଅସୁବିଧା ନାହିଁ।
ହଁ ତାହାର ସେଇଦିନ ବହୁତ ଡିମାଣ୍ଡ ବଢିଯାଏ କାରଣ ଯେହେତୁ ପାଖ ଆଗ ସବୁ ଗାଁରେ ସେ ଥର ପୂଜା ହୁଏ ତ ସେ ସମସ୍ତଙ୍କ ଗ୍ରାମକୁ ବୁଲି ବୁଲି ପୂଜା କଲାରୁ ସେ କାଳେ ସମୟ ପାଇବ କି ନ ସେଥିପାଇଁ ତମେ ଗୋଟେ କାମକରିଵ ତାକୁ ‌ଆଗରୁ ହଁ ଜଣେଇଦେଵ ସେ ଯେମିତି ସେଇ ଦିନ ବେଳୁ ଆମର ଠିକ ଟାଇମରେ ଆମ ଗାଁ ରେ ପହଞ୍ଚିଯିବ।
ହଁ ହଁ ତାକୁ ମୁଁ ଦିନେ ଦୁଇ ଦିନ ଆଗରୁ କହିଦେଲେ ବି ସିଏ ଆସିବ କାହିଁକି ନା ସିଏ ଆମ ଭାଇଙ୍କ ସାଙ୍ଗ। ବୁଝିଲ ସେ ଯେତେବେଳେ ଡାକିଲେ ବି ଆସିବ କିନ୍ତୁ ଆଉ ଗୋଟେ କଥା ଏଇଥର ଦୀପାବଳିରେ ଆମର ରାବଣ ପୋଡିଟା ହଉଚି ଜାଣିଛ ନା ନାଇଁ?
ରାବଣ ପୋଡି ହଁ ହଁ ମୁଁ କେମିତି ଜାଣିବିନି ରାବଣ ପୋଡିଟା ଏଥର କରିବା ବା। ଯେ ତାହା ପାଇଁ ଗୋଟେ ଅସୁବିଧା ଅଛି। ଯେ ରାବଣ ପୋଡି ପାଇଁ ଏଥର ଟିକେ କମିଟିର ପଇସା ପତ୍ର ଟିକେ ଅଭାବ ହଉଚି ତ ଆସିଲେ ଏଥର ଆମକୁ ପ୍ରଥମ ଥର ପାଇଁ। ପୁଣିଥରେ ଚା ଚାନ୍ଦା ମାଗିବାକୁ ପଡିବ ଗ୍ରାମ ଲୋକଙ୍କଠୁ ତ ତା ପାଇଁ କିଛି ନହେଲେ ତିନିରୁ ଚାରି ଦିନ ଖଣ୍ଡେ ଯିବ। ତ ମୁଁ ଭାବୁଛି ଗାଁ ଲୋକମାନେ ଆଇଲେ ଆମକୁ ସମ୍ପୂର୍ଣ୍ଣ ରୂପରେ ସହଯୋଗ କରିବେ ତମେ କଣ ଣ ଭାବୁଛ।
ହଁ ଯେହେତୁ ରାବଣ ପୋଡିଟା ଆମର ଗୋଟେ ଗାଁର ଅନୁଷ୍ଠାନିକ କାର୍ଯ୍ୟ ସେଥିପାଇଁ ଗାଁ ଲୋକ ଏଇଗୁଡାକୁ ସାହାଯ୍ୟ କରିବେ ତାକୁ ତମେ କିଛି ଧ୍ୟାନ ଦିଅ ହେଲେ ମୁଁ କଣ ଏଇଥର ଖବର ଖବର କାଗଜରେ ପଡୁଥିଲି କି ଏଥର କଣ ବାଣ ଫୁଟେଇବା ପାଇଁ ଜରିମାନା ପଡିବ ସେ ବାଣ ଯଦି ଯିଏ ଫୁଟେଇଲା।
ହଁ ହଁ ଏଥର ବାଣ ଫୁଟେଇବା ପାଇଁ ସମ୍ପୂର୍ଣ୍ଣ ରୂପେ ଜୋରିମା ଜୋରିମାନା ମଧ୍ୟ ପଡିବ। ଏବଂ ସମ୍ପୂର୍ଣ୍ଣ ରୂପେ ବାରଣ ମଧ୍ୟ ରଇଛି ଯେହେତୁ ଆମର ସେଇ ଯୋଉ ଗ୍ରାମ ସରପଞ୍ଚ ଶ୍ରୀ ତାଙ୍କେ ମଧ୍ୟ ଏଥର ଆମ ସମସ୍ତଙ୍କୁ ସୂଚନା ଦେଇଛନ୍ତି ଟିକେ ବାଣ ପତ୍ର ଟିକେ କମ ଫୁଟେଇବା ପାଇଁ। ତ ଏଥିପାଇଁ ଆମର ସବୁ ଯୋଉ ଯେତିକି ମାନ ଦୋକାନ ସବୁ ନାଇଁ କିି ସେ ଯୋଉ ଆମର ସବୁ ସ୍କୁଲ ପାଖ ପଡିଆ। ସେଇଥିରେହିଁ ପଡିବ ଆଉ ବାକି ବଜାର ବା କି ଦିନଭଳିଆ ବଜାରରେ ଆଉ ବିକା ହବ ତ ଆମକୁ ଯଦି ବାଣ ପତ୍ର କିଣିବାକୁ ହବ। ତାହେଲେ ଆମକୁ ସେଇ ପଡିଆକୁ ଯିବାକୁ ପଡିବ।
ହେଲେ କଣ କରୁଚ ତମେ? ଭାବୁଛ ମାନେ ବିନା ବାଣରେ ଦୀପାବଳି ତମେ ଭାବୁଛ ତ କୋଉ ଭଳିଆ ପରିସ୍ଥିତି।
କିନ୍ତୁ ବିନା ବାଣ ଏଥର ହେଲେ ମଧ୍ୟ ଯେହେତୁ ଆମେ ଟିକେ ପୂଜା ପର୍ବ କାର୍ଯ୍ୟରେ ବ୍ୟସ୍ତ ରହିବା ନା ଆ ଆମକୁ ଏତେ ଜଣା ପଡିବନାହିଁ। କାଣଣ ଯେହେତୁ ଏଥର ସବୁ କାର୍ଯ୍ୟ ଆମ ଉପରେ ନିର୍ଭର। ତ ଆମେ ଯଦି ଏଇ ବାଣଫୁଟା କାର୍ଯ୍ୟରେ ବ୍ୟସ୍ତ ରହିଗଲେ ତାହେଲେ ଅନ୍ୟ କାର୍ଯ୍ୟ ଗୁଡିକ ସବୁ ଅବହେଳା ହେଇଯିବ। ତ ଏଥିପାଇଁ ଆମକୁ ଟିକେ ଗ୍ରାମରେ ସମ୍ପୂର୍ଣ୍ଣ ରୂପରେ ମନର ସହ ସହଯୋଗ କରି କାମ କରିବାକୁ ପଡିବ।
ଆଉ ଆଉ ଯୋଉ ଆମ ଗାଁ ର ଯୋଉ ମୁଖିଆ ପ୍ରଧାନ ବାବୁ। ସେ କହୁଥିଲେ କି ତମେ ବାଣ ଫୁଟେଇ ପାରିବ କିନ୍ତୁ ରାତି ଦଶଟା ଯାଏ ହଉଛି। ମାନେ ତାର ଦଶଟା ପରେ ଆଉ ବାଣ ଫୁଟେଇବା ମନା।
ହଁ ସେଇ କଥା ମୁଁ ମଧ୍ୟ ଶୁଣିଥିଲି କାରଣ ଆଜି ସନ୍ଧ୍ୟାରେ ମତେ ଭଗିଆ ଭେଟିଥିଲା ତ। ସେ ମତେ ଆଜି ସେଇ କଥା କହୁଥିଲା। ଯେହେତୁ ପ୍ରଧାନ ବାବୁଙ୍କୁ କଣ ଉପର ଆଡୁ ସବୁ କୁ ଆସିଅଛି। ଆ ଆଦେଶ ଯେ ବାଣ ଗ୍ରାମରେ କେବଳ ଦଶଟା ଯାଏ ହିଁ ଫୁଟା ହେଇପାରିବ ତ ସେ ସେଥିପାଇଁ ମଧ୍ୟ ପ୍ରଧାନ ବାବୁ ଏଇ କଥାଟି ସମସ୍ତଙ୍କ ଭିତରେ ପ୍ରଚାରଣ କରିଥିବ।
ଆଉ। କେମିତି କଣ କରିକି ଏଇଥର ଆମେ ଯେମିତି ଦଶଟା ପୂର୍ବରୁ ରାବଣ ପୋଡ଼ି ଟା ସାରିଦେଲେ ଭଲ ହୁଅନ୍ତା ଆଉ।
ହଁ ଦଶଟା ପୂର୍ବରୁ ସାରି ଦେଲେ ଭଲ ହବ ଯେ କିନ୍ତୁ କୋଉଁ ବର୍ଷ ମଧ୍ୟ ଆମେ ଦଶଟା ପୂର୍ବରୁ ସାରି ପାରୁନୁ। ଯେହେତୁ ପୂଜା କାର୍ଯ୍ୟରେ ଟିକେ ବିଳମ୍ବ ହୋଇଯାଏ। ସେଥିପାଇଁ ରାବଣ ପୋଡ଼ି ହେଲା ଯେମିତି ହେଲେ ଏଗାରଟ ରୁ ବାରଟା ଖଣ୍ଡେ ହେଇଯାଏ। ତ ସେଥିପାଇଁ ଆମେ ଗୋଟେ କାମ କରିବା। ଏଥର ଅନ୍ନପ୍ରସାଦ ଟା ଜଲଦି ଆରମ୍ଭ କରିଦବା। ଏଥର ଆମର ଅନ୍ନପ୍ରସାଦ ହବ ବୋଲି ତମେ ଜାଣିଛ ନା ନାଇଁ?
ଓଁ ହଁ ମାଧିଆ କହୁଥିଲା ମୁଁ ଜାଣିଛି।
ହଁ ତ ଅନ୍ନପ୍ରସାଦ ଭାଇ ଏଥର ସରପଞ୍ଚ ଆଜ୍ଞା କହୁଥିଲେ କିଛି ନହେଲେ ଗୋଟେ କୋଡ଼ିଏରୁୁ ପଚିଶି ବସ୍ତା ଖଣ୍ଡେ ଚାଉଳ ଦରକାର ହବ। ସେଥିପାଇଁ ସରପଞ୍ଚ ବାବୁ କହିଛନ୍ତି ତାଙ୍କେ ତାଙ୍କର ନିଜ ଆଡୁ ଗୋଟେ ଦଶ ବସ୍ତା ଖଣ୍ଡେ ଧାନ ଦେବେ। ଚାଉଳ ଖଣ୍ଡେ ଦେଇଦେବେ ବାକି ଆଉ ଯୋଉଁ ଆମ ପନ୍ଦର ବସ୍ତା ନିଜ ଆଡୁ ଯୋଗାଡ଼ କରିବାକୁ ପଡ଼ିବ। ତ ଦେଖିବା ମୁଁ ତ ଭାବିଚି ଆମ ଘରୁ ମୁଁ ଦୁଇ ବସ୍ତା ଖଣ୍ଡେ ଦେଇଦେବି। ତୁମେ କିଛି ଦବ ନା ନାଇଁ?
ହଁ ମୁଁ ବି ଆମର ବି ଚାଉଳ ଅଛି। ଏଇ ବର୍ଷ ଭଲ ଉପାଦନ ହେଇଛି। ମୁଁ ବି ଦେଇଦେବି ଦି ବସ୍ତା କିଛି ଅସୁବିଧା ଆଉ ଯେହେତୁ ଆମ ଗାଁ ଲୋକ ଶାନ୍ତିରେ ଖାଇବେ ସେୟା ଆମ ଉଦ୍ଦେଶ୍ୟ ନା ନାଇଁ।
ହଁ ମୁଁ ମଧ୍ୟ ସେଇ କଥା ଭାବୁଥିଲି। ଆଉ ବାକି ରହିଲା ଏଇ ଯୋଉଁ ପନିପରିବା କଥା। ପନିପରିବାରେ ମତେ ଲାଗୁଛି ସବୁ ଗାଁ ଲୋକ ଟିକେ ଟିକେ ସହଯୋଗ କଲେ ଆମେ ଅନ୍ନପ୍ର ପ୍ରସାଦ ଟା ବହୁତ ଭଲ ଭାବରେ କରିପାରିବି। ବାକି ମୁଁ ଆଜି ରାମେଶ୍ଵର କୁ ମିଷ୍ଟାନ୍ନ କଥା କହିଦେଇଛି। ସିଏ ପାଖାପାଖି ଗୋଟେ କୋଡ଼ିଏରୁ ତିରିଶ କେ କେଜି ଖଣ୍ଡେ ମିଷ୍ଟାନ୍ ପ୍ରସ୍ତୁତ କରି ଦେବ ବୋଲି କହିଛି। ଯେହେତୁ ତା ଉପରେ ମଧ୍ୟ ଅଧିକ ଗ୍ରାମର ସବୁ ଅର୍ଡର ଗୁଡ଼ା ଯାଉଚି ସିଏ କହିଛି ଆମର ମିଷ୍ଟାନ ଟିକେ ଜଲଦି ପ୍ରସ୍ତୁତ କରି ଆମକୁ ଦେଇଦବ ଭଲ ହେଲା ନା ନାଇଁ କୁହ?
ହଁ ବହୁତ ବଢିଆ ହେଲା। ଆଉ ଆମର ଯୋଉଁ ଶାନ୍ତୁନ ଶାନ୍ତୁନ କୁ ଜାଣିଛ ନା ଆମର ଯୋଉଁ ନଦୀର ଆରପଟେ ଆମର ମାନେ ଫସଲ ଫସଲ କରୁଛି। ମୁଁ ତାକୁ ଆଜି ସକାଳେ କହିଲି ଆଉ ଏଇଥର କାଳୀପୂଜା କଣ ଗୋଟେ ହଉ ସିଏ କହିଲା ହଉ ଆମର ତ ବାଇଗଣ ଫାଇଗଣ ଅଧିକ ଉତ୍ପାଦନ ହଉଛି। ମୁଁ ବାଇଗଣ ଶହେ କେଜି ଦେବି ଆଉ ଏମିତି ମତେ କହିଲା।
ଆରେ ଏଇଟା ତ ବହୁତ ବଢିଆ ଖବର ମଧ୍ୟ ଶୁଣେଇଲ ସିଏ ଯଦି ଆମକୁ ବାଇଗଣ ଶହେ କେଜି ଖଣ୍ଡେ ଦେଇଦବ ବାକି ଆଉ ସାମାନ୍ୟ ପରିବା ଟିକେ ଆମକୁ କୋଉଁଠି ମିଳିଗଲେ ଆମେ ଡାଲମା ର ବ୍ୟବସ୍ଥା ଟା କରିପାରିବା ମିଷ୍ଟାନ ତ ଆମେ ଦେବୀ ମାଙ୍କ ପାଖରେ ହିଁ ଦେବା। ତ ଯୋଉଁ ଲୋକ ମାନେ ଦର୍ଶନ କରିବାକୁ ଆସିବେ ଆମେ ସେମାନଙ୍କୁ ହିଁ ମିଷ୍ଠାନ ଦେବା। ବାକି ରହିଲା ଆମେ ମୁଁ ଏଥର ଭାବିଛି ଟିକେ ଘୃତ ଯଜ୍ଞ କରିବା ବୋଲି ତା ପାଇଁ ଟିକେ ଘିଅର ବ୍ୟବସ୍ଥା କରିବାକୁ ପଡ଼ିବ। ତୁମେ କାହାକୁ ଜାଣିଛ କି? କିଏ ଟିକେ ଭଲ ଘିଅ ଦେଇପାରିବ।
ହଁ ଘୃତ ଯଜ୍ଞ ପାଇଁ କିଛି ଅସୁବିଧା ନାହିଁ। ଆମ ପାଖରେ ଆମ କାକା ତାଙ୍କର ଗୋଟେ ଜର୍ସି ଗାଈ ଅଛି। ସେ ଦିନକୁ ପ୍ରାୟ କୋଡ଼ିଏ ଲିଟର ଖଣ୍ଡେ କ୍ଷୀର ଦିଏ। ତ ତାଙ୍କର ଘିଅ ଫିଅ ମାନେ ବହୁତ ଉପାଦାନ କରନ୍ତି‌। ମୁଁ ଭାବୁଚି ତାଙ୍କ ଠୁ ଗୁଆଘିଅ ପନ୍ଦର ଲିଟର ଖଣ୍ଡେ ଆଣିଆ ହାରି ନା କଣ କହୁଛୁ?
ହଁ ତାଙ୍କେ ତ ଘିଅ ବହୁତ ଦିନ ହେଲାଣି ଜମେଇ ଜମେଇ ରଖିଥିବେ। ଆଉ ତାଙ୍କର ଘିଅ ଟିକେ ଭଲ ଘିଅ ହୁଏ। ହେଇଥିବ ତମେ ତାଙ୍କୁ ଆଗରୁ ହିଁ କହିଦିଅ କାରଣ ଆଉ କିଏ ଲୋକ ଆସିକି ଯଦି ପଚାରି ନେଇଯିବ ତାହେଲେ ତମେ ହଇରାଣରେ ପଡିବ ସେଥିପାଇଁ ତମେ ଟିକେ ତାଙ୍କୁ ଆଗରୁ ହିଁ ଜଣେଇ ଦିଅ ବାକି ରହିଲା ତୁମର କାମ ଏଇ ଯୋଉ ଟେଣ୍ଟ କଥା ଆମେ ଭାବୁଥିଲୁ ତୁମକୁ ବୁଝିବାକୁ ଦବୁ ବୋଲି। ବାକି ତମର ଯେହେତୁ ଭଲ ଚିହ୍ନା ପରିଚୟ ଅଛି ତୁମର ସେଇ ସାଙ୍ଗ ରମେଶ ମଧ୍ୟ ସେଇ ଗୋଟେ ଟେଣ୍ଟ ଦୋକାନ କରିଛି। ଆଉ ସିଏ ମଧ୍ୟ ଭୋଜିଭାତ କାର୍ଯ୍ୟ ସବୁ ବୁଝାବୁଝି କରୁଛି। ତୁମର ତା ସହ ଏବେ ମଧ୍ୟ ସମ୍ପର୍କ ଅଛି ନା।
ଦେଖ ଯେହତୁ କାଳୀ ପୂଜା ଟା ଆମ ଗାଁରେ କେବଳ ଗୋଟିଏ ଅନୁଷ୍ଠାନ ହୁଏ। ତ ଆମ ଲୋକମାନେ ସବୁ ପ୍ରକାର ସାହାଯ୍ୟ କରନ୍ତି। ସିଏ ଦେଇଦବ ମାନେ ପାଲ ଇଏ ବାଉଁଶ ଫାଉଁଶ ବି ମିଳିଯିବ ତ କିଛି ଅସୁବିଧାର ସମ୍ମୁଖୀନ୍ ନାଇଁ କିନ୍ତୁ ଆମେ ଯେମିତି ଆମେ କମିଟି ଗୋଟେ ହେଇକି ମେମ୍ବର ଆମେ ରହିକି ଯେମତି ମାନେ ଆୟୋଜନ ଟାକୁ ମାନେ ସଠିକ୍ ଆଉ ସଫଳତାର ସହିତ କରି ସେୟା ହଉଛି ସମସ୍ତଙ୍କର
ହଁ ମୁଁ ମଧ୍ୟ ସେଇ କଥା ଭାବୁଥିଲି। କମିଟିର ଲୋକମାନେ ଯଦି ଟିକେ ଭଲ ଭାବରେ ସମସ୍ତେ ସହଯୋଗ କରିବେ ତାହେଲେ ଏ ପୂଜା ଟା ଭଲସେ ହେଇଯିବ ବୋଲି ମତେ ମଧ୍ୟ ଲାଗୁଥିଲା। ବାକି ଯୋଉମାନେ ଅଛନ୍ତି ଅସୁବିଧା କରିବେ ସେମାନଙ୍କୁ ଆମେ ଟିକେ ଆଗରୁ ଜଣେଇଦେବା ସେମାନେ ଯେମିତି କୌଣସି ପ୍ରକାର ବାଧା ଉତ୍ପନ୍ନ କରିବେନି। ବାକି ପୂଜା ପତ୍ର କଥା ତ ମୁଁ ମଧ୍ୟ ବୁଝି ଦେଇଛି। ସୌମ୍ୟ ମଉସା ମଧ୍ୟ ବୁଝିବେ ବୋଲି କହୁଥିଲେ‌। ତ ଦେଖିବା ପୂଜା ପତ୍ରରେ ଯେମିତି କୌଣସି ବାଧା ସୃଷ୍ଟି ନହବ ତା ପ୍ରତି ଟିକେ ଆମେ ବିଶେଷ ଧ୍ୟାନ ଦବୁ। ନା କଣ କହୁ
ଆଉ ଆମର ଯୋଉ ଗତ ଥର ବିଧାୟକ ଏମ୍ଏଲେ ବିଧାୟକ ଯୋଉ ଶ୍ରୀକାନ୍ତ ସାହୁ ସିଏ କହୁଥିଲା କି ତମେ ଯୋଉ ବିସର୍ଜନ ପାଇଁ ଯାହା ଗାଡ଼ି ଖର୍ଚ୍ଚ ମୁଁ ଦେବି ଆଉ ଦ୍ଵିତୀୟ ଦିନ ମୁଁ ଗୋଟେ କଣ କହୁଥିଲା କି ସୁଜିର ଗୋଟେ ହାଲୁଆ କରିକି ପ୍ରସାଦ ଦେବ ବୋଲି କହୁଥିଲା।
ସେ କଣ ତାଙ୍କ ଆଡ଼ୁ କହିଥିଲେ?
ହଁ ସେ ମୁଁ ଆ ଯା ପାଖରେ ଗଲାବେଳେ ଦେଖିଲି। କହିଲି ଆଉ ସାରେ ଏଇଥର ଗୋଟେ କଣ ହଉଛି ହଉ। ଆଉ ଗତ ଥର ବି ତ ହେଇଥିଲା ଆପଣଙ୍କ ତରଫରୁ ସେ କହିଲେ ହଁ ନିଶ୍ଚିତ ହବ ଏଇଥର ବି କଣ ଗୋଟେ କରିଦବ।
ହଉ ତମେ ଯାଅ ବିସର୍ଜନ ପାଇଁ ଗାଡ଼ି ଭଡ଼ା ଦେବି ଆଉ। କଣ ଗୋଟେ ପ୍ରସାଦ ତମେ ଭାବ କୋଉ ଦିନ ଗୋଟେ କରିବା ଆଉ ମୁଁ କହିଲି ଯେହେତୁ ଦ୍ଵିତୀୟ ଦିନ ଭଲ ଅଛି। ସେଇଦିନ ମୁଁ କହିଥିଲି କରିବା ପାଇଁ।
ନାଇଁ ଦ୍ଵିତୀୟ ଦିନ ଟା ଠିକ୍ ହବନି। ତୁମେ ତାଙ୍କୁ ତୃତୀୟ ଦିନିୟ କହିଦବା କଥା ଥିଲା କାରଣ ଦ୍ଵିତୀୟ ଦିନ ସବୁ ଲୋକମାନେ ଯାଇଥିବେ। ସବୁ ଟିକେ ହାଲିଆ ହୋଇକି ପଡ଼ିଥିବେ ତ ତୃତୀୟ ଦିନ ଆଉ କେହି ଆସିବେ ମଧ୍ୟ ନାହିଁ। ପ୍ରସାଦ ଖାଇବା ପାଇଁ ତମେ ତାଙ୍କୁ ଗୋଟେ କାମ କର। ସେ ଯଦି ତମ ସହ ପୁଣିଥରେ ସେ କଥା ହୁଅନ୍ତି ତମେ ତାଙ୍କୁ ତୃତୀୟ ଦିନ ପାଇଁ କହିଦିଅ। ଠିକ୍ ଅଛି।
ନାଇଁ ନାଇଁ ମୁଁ ତାଙ୍କେ ତାଙ୍କୁ କହିଛି ମୁଁ ଆମ ପିଲାଙ୍କ ସହ କଥା ହେଇକି କହିଛି କହିବି ବୋଲି କହିଛି ଆଜି ରାତିରେ ହେଇକି କାଲି ଦେଖାହେଲେ ମୁଁ କହିଦେବି ଆଉ ତୃତୀୟ ଦିନ ତାହେଲେ ଠିକ୍ ହବ ନା?
ହଁ ତାହେଲେ ତମେ ତୃତୀୟ ଦିନ ତାଙ୍କୁ କହିଦିଅ ବାକି ଆମେ ସଦସ୍ୟ ମାନଙ୍କୁ ଥରେ ପଚାରିଦବା। ଏଥର ଆମର କମିଟିର ମୁଖ୍ୟ ରମେଶ ହେଲା ବୋଲି ତମେ ଜାଣିଛ ନା ନାଇଁ ସେ ବର୍ତ୍ତମାନ ସବୁ ପୂଜା କାର୍ଯ୍ୟ କଥା, ସେ ଆମକୁ ସବୁ ନିରୀକ୍ଷଣ କରିବ, ମତେ ଲାଗୁଛି ସେଇ ଗୋଟେ ଭଲ ପିଲାଟି ସବୁ ଭଲ ଭାବରେ ନିରୀକ୍ଷଣ ମଧ୍ୟ କରିପାରିବ।
ହଁ ତାକୁ ସିଏ ଭଲ ପିଲା ସିଏ ବୁଝାସୁଝା ବି ବୁଧିଶୁଧି ତାର ଅଛି ସିଏ କିଛି ମାନେ ଏଇଥର ପୂଜା ଟା ଭଲ ହବ। ଆଉ ମୁଁ କଣ ମୁଁ କଣ କହୁଥିଲି କି, ଆମେ ଟିକେ ଭଲ ବାଣ ଏଥର ଲଟ ଫୁଟେଇବା ବୁଝିଲ, ଦଶଟା ହଉ ରାତି ଦଶଟା ଭିତରେ ସାରିବା, କିନ୍ତୁ ବାଣ ହଁ ଆମର ଯୋଉ କାଳିଆ ଅଛି ତା ଗୋଦାମ ସି ଏଇଥର ନୂଆରେ ଖୋଲିଛି ବୁଝିଲ। ଭଲ ବାଣ ସେଠି ମିଳେ ଆମେ ସେଇଠୁ ବାଣ ଆଣିକି ଏଥର ଗୋଟେ ଆୟୋଜନ କରିବା ଆଉ।
ଆରେ ନାହିଁ, ଆମର ଯୋଉ କମିଟିର ଯୋଉ ସଦସ୍ୟ ମୁଖ୍ୟ ସିଏ ବର୍ତ୍ତମାନ ଆଗରୁ ହିଁ ଗୋଦାମ ରେ କହିଦେଇଛି, ଯେତିକି ଆମେ ଯୋଉ ସଦସ୍ୟ ଅଛେ ଦଶର ପନ୍ଦର ଜଣ ସାଙ୍ଗସାଥି ସେମାନଙ୍କ ପାଇଁ ସିଏ ସୁଲଭ ଦରରେ ବାଣ ଆମ ପାଇଁ ନେଇ ଆସିବ, ତ ଆମେ ଡାଇରେକ୍ଟ ସେଇଠୁ ନେଇକି ଆମେ ଫୁଟା ଫୁଟି କାମ କରି